ହାଲୋ।
ଆ ହଁ ଶୁଭିଲା। ଶୁଭୁଛି ହାଲୋ। ହାଲୋ ହ୍ୟାଲୋ
ଶୁଭୁନେ କି।
ହଁ ଏବେ ଶୁ ଶୁ ଆପଣଙ୍କୁ ଶୁଭୁନି ହାଲୋ।
ହାଲୋ।
ହଁ ଶୁଭୁଛି।
ଆଜ୍ଞା ଆଜ୍ଞା ଶୁବିଲା।
ଆଚ୍ଛା ହଁ। ଆଉ ଏଇଠି ଏବେ ଛୁଆ ସ୍କୁଲ ଗଲେ ବସିକି ଚା ପିଉଥିଲି। ଆପଣ?
ଆଚ୍ଛା ହଁ ମୁଁ ବି ଖାଇକି ଆସିଲି ଏବେ।
ଗ ହଁ।
ହୁଁ ଆପଣଙ୍କ ଘର କୋଉଠି?
ଆମ ଘର ରାଉରକେଲା ଏବେ ମୁଁ ରାଞ୍ଚିରେ ରହୁଛି।
ଆଚ୍ଛା ଆଚ୍ଛା ଆମର ବୌଧ ଏପଟେ।
ହଁ ବୌଧ ମୁଁ ଜାଣି ପାରିଲି ହଁ।
ହୁଁ ହୁଁ।
ବଲାଙ୍ଗିର ସେପଟେ ବୌଧ ନା?
ହଁ ଏଇପଟେ।
ଆଉ ମୁଁ ଆମ ଘ ମନେ ମୋ ମାନେ ମୋ ମା ଆମ ଘର ଯୋଉ ବାପ ପାଙ୍କ ଘର ସେଟା କଳାହାଣ୍ଡି।
ଆଚ୍ଛା।
ଆଉ ବର୍ଷା ହଉଛି ଆପଣଙ୍କ ଆଡେ।
ନା ବର୍ଷା ନାହିଁ କି ନ୍ତୁ ବାଦଲ ପାଗ କରିଛି ଖରା ହଉନି। ସେଠି?
ଆମର ତ ରାତିଜାକ ବର୍ଷା ହଉଛି ଏବେ ସକାଳୁ ଟିକେ ଛାଡ଼ିଥିଲା ପୁଣି ଏବେ ବି ବର୍ଷା ଚାଲିଛି।
ଭଲ ତ ଗରମ ହଉନଥିବ।
ହୁଁ ନାଇଁ ସବୁଆଡ଼େ ତ ବର୍ଷା ହଉଛି ଆପଣଙ୍କ ଆଡ଼େ କାଲଠୁ ହେଇନି କି ବର୍ଷା?
କାଲି ହେଇଥିଲା ଆଜି ହଉନି।
ଆଚ୍ଛା। ଆମର ରାତିରେ ରାତି ଏଗାରଟା ବାରଟା ବେଳେ ବହୁତ ଜୋର ବର୍ଷା ଘଡ଼ଘଡ଼ି ହେଲା। ତାପରେ କମ୍ ସକାଳେ ବନ୍ଦ ହେଇଯାଇଥିଲା ଟିକେ। ଏବେ ପୁଣି ଜୋରେ ବର୍ଷା ହଉଥିଲା ଏବେ କମିଛି ଟିକେ ହଉଛି କିନ୍ତୁ ଏବେ ବି।
ଆଚ୍ଛା
ହଁ ମାନେ ଏବେ ବର୍ଷା ଖାଲି ହଉଛି ଘଡ଼ଘଡ଼ି ପବନ କିଛି ନାହିଁ।
ହୁଁ ହୁଁ
ହଁ ଆଉ ଘରେ ସମସ୍ତେ କିଏ କିଏ ଅଛନ୍ତି?
ଆମ ଏଠି ମୁଁ ଶାଶୁ ଘରେ ଶାଶୁ ଶଶୁର ଦିଅର ଯାଆ ସବୁ ଅଛନ୍ତି ୱେଟ୍। ଏଠି ମୁଁ ଆମ ମୁଁ ମୋର ସ୍ଵାମୀ ଆଉ ଛୁଆ ରହୁଛୁ।
ଆଚଛା ଆପଣଙ୍କର ପୁଅ ଦୁଇଟା?
ମୋର ହଁ। ଆଉ ଆପଣଙ୍କର ଛୁଆ ପିଲା?
ନାଇଁ ନାଇଁ ମୁଁ ବାହା ହେଇନି ମୋର ପିଜି କରୁଛି।
କୋଉଥିରେ ପିଜି କରୁଛନ୍ତି?
ଜୁଲୋଜି ରେ।
ଓହୋ କୋଉଠି କୋଉ କଲେଜ?
କଲେଜ ମାନେ ମୁଁ ଡିଷ୍ଟାନ୍ସ ରେ କରୁଛି ଇଗନୋରେ
ଆଛା
ହଁ ହେଲେ କଲେଜ ମୋର କେନ୍ଦ୍ରାପଡ଼ାରେ ସେଣ୍ଟର ଅଛି ଆଉ।
ଏକ୍ଜାମ ଦେବାକୁ ଯାଆନ୍ତି।
ଏଗଜାମ ତ ଏଇ ବଉଧରେ ହିଁ ଦିଏ। ବଉଧ ରେ କଲେଜ ଅଛି ମଡ଼େଲିଟି ଗଭର୍ଣ୍ଣମେଣ୍ଟ କଲେଜ ସେଇିଟି ଦିଏ।
ବୌଧ କେମିତି ଜାଗା?
ବୌଧ ହଁ ସେମିତି। ମାନେ ଏତେ ଡେଭଲପ୍ ନୁହେଁ କିନ୍ତୁ ବୌଧରେ ସବୁଆଡ଼େ ସମସ୍ତେ ଯେତିକି ଲୋକ ଦେଖିବେ ସମସ୍ତେ ବାହାରୁ ଆସିକି ଅଛନ୍ତି ଆମେ ବି ଯେମିତି ଆମ ଘର ଢେଙ୍କାନାଳ। ଆମେ ବାହାରେ ଆମେ ଆସିକି ବୌଧରେ ଅଛୁ। ଅ ମୁଁ ଦେଖୁ। ଦେଖୁଛିିବ ବି ପାଖାପାଖି ଯେତେ ଲୋକ ଅଛନ୍ତି ପ୍ରାୟ ସମସ୍ତେ ଅଲଗା ଆଡ଼ୁ ଆସିକି ଏଇଠି ଅଛନ୍ତି।
ହଁ ହଁ।
ହୁଁ ଏତେ ଡେଭଲପ ନୁହେଁ କିନ୍ତୁ। ଅଛି ଆଉ ଟାଉନରେ ଆମେ ଟାଉନରେ ରହୁଛୁ।
ହୁଁ ହୁଁ ସେଠିକା ଭାଷା କେମିତି? ଏମିତି ମାନେ ସମ୍ବଲପୁରୀ କଳାହାଣ୍ଡି ବଲାଙ୍ଗିରିଆ ଭାଷା ନା? ଏମିତି ଆପଣ ଯେମିତି କଥା ହଉଛନ୍ତି ସେମିତି।
ନାଇଁ ଏଠି ବଲାଙ୍ଗୀର ବଲାଙ୍ଗ ମାନେ ଅନୁଗୁଳ ଆଉ ବଲାଙ୍ଗୀରରେ ମିଶାମିଶି।
ଚାଲ ହଁ। ଭାଷାଟି ଗଲା ମୁଁ ତ ଆମର କଟକିଆ ଭାଷା କହୁଛି ଆମ ସାଇଡ। ମୁଁ ମୁଁ ଏଇ ଦି ତିନି ବର୍ଷ ହେଲା ଅଛି ଏଠି ନହେଲେ ଆମ ଘର ଢେଙ୍କାନାଳ।
ଆଚ୍ଛା।
ହଁ।
ହଁ। ଆମର ମାନେ ମୋ ଶାଶୁ ଘର ରାଉରକେଲା କୋ ଢେଙ୍କାନାଳ ରେ ମୋର ଦାଦା ଶଶୁର ଯିଏ ରୁହନ୍ତି।
ହଁ।
ହଉ ହଉ। ମୋ ଭଉଣୀ ଜଣେ ମେରାମଣ୍ଡଳୀରେ ବାହା ହେଇଛି।
ଆଚ୍ଛା।
ହଉ। ଆଉ ଆମ ଘର କଳାହାଣ୍ଡି ତ ମୁଁ ମୋର ମତେ ସବୁ ଭାଷା ଜଣାଅଛି।
ହଁ ଭଲ ସେମିତି।
ହଁ ମାନେ ସେ ସବୁ ମୋର ଓଡିଆରେ ବି ଆପଣଙ୍କୁ ଜଣା ପଡିଯାଉଥିବ ପିଓର କହେ ପିଓର ଆସେନି। ଏସେଣ୍ଟା ପିଓର ଆସିବନି ହଁ କାହିଁନା ମୁଁ କଳାହାଣ୍ଡିି ଭାଷା ଜାଣ କହେ।
ହଁ ମୋର ବି ଗୋଟେ ସାଙ୍ଗ କଳାହାଣ୍ଡି ର ଅଛି ଏଇଠି। ଏଇ ମୁଁ ପ୍ଲସ୍ ଥ୍ରୀ ଏଇଠି କରିଥିଲି ବଉଦ୍ ରେ। ତ ସାଙ୍ଗମାନେ ଗୋଟେ ସାଙ୍ଗ ଅଛି କଳାହାଣ୍ଡିରେ। କଳାହାଣ୍ଡି ରୁ ଆସେ। ହଁ ଏଇ ସମ୍ବଲପୁର ଆଉ ବଉଦ୍ ବଲାଙ୍ଗୀର, ସୋନପୁର ଦ ପାଖା ମାନେ ଭାଷାଟା ଟିକେ ପାଖାପାଖି ଏକା। ଫୁଲବାଣୀ ଫୁଲବାଣୀ ଏ ଭାଷା ଏକା ସମ୍ବଲପୁର ଟିକେ ସମ୍ବଲପୁର ଟିକେ ଅଲଗା ହଉଛି। ନହେଲେ ତ ଏକା ଭାଷା ପୁରା ଏକା।
ସମ୍ବଲପୁରୀ ଟିକେ ଅଲଗା କଳାହାଣ୍ଡିଆ ଭାଷା ଟିକେ ଅଲଗା।
ହୁଁ ହୁଁ କିନ୍ତୁ କଳାହାଣ୍ଡି ବହୁତ ପାଖାପାଖି ଏକା।
ହଁ ହଁ।
ହୁଁ। ଆଉ ଆମର ସେପଟେ ତ ଢେଙ୍କାନାଳ କଟକ ଅଲଗା ଆଉ।
ହଁ।
ସେପଟୁ ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା ଆଚ୍ଛା।
ଆ ଆମେ ପ୍ରପର ମାନେ ମୋ ବାପା ଯିଏ ଯାଜପୁରୀଆ ସେ ମୋ ଜେଜେବାପା ପୁରା ପ୍ରପର ଆମର ଗାଁ ହଉଛି ଯାଜପୁର।
ଆରେ ଆମେ ବି ସେଇ ଯାଇକି କଳାହାଣ୍ଡି ରେ ରହିଛନ୍ତି ବାପା ଆମେ ସେଠୁ ଜନ୍ମ ସେଠି ପାଠ ପଢା। ଫେର ମୋର ବାହା ଆଉ ଆଙ୍କର ସେମିତି ପ୍ରପର ଘର ଯାଜପୁର। ଅ ଆଉ ଇଏମାନେ ଯାଇକି ରାଉରକେଲା ରହିଛନ୍ତି ତ ଆମ ବାହାଘର ସେମିତି ହେଇଯାଇ। ହେଇଛି।
ଆଚ୍ଛା ଆପଣ ତାହେଲେ ଯାଜପୁର ଯାଜପୁରିଆ ଭାଷା ପୁଣି ଏପଟେ କଳାହାଣ୍ଡିଆ ଭାଷା ରାଉରକେଲା ସବୁଆଡରେ ଜାଣିଛନ୍ତି।
ମୁଁ ତ ଓଡିଶା ସାରା ରହି ସାରିଲେଣି। ଓଡିଶା ମାନେ ମାନେ ତାପରେ ଇଏ ବାହା ହେଲା ପରେ ଇଏ ଜବ କରିଥିଲେ କଲିକତାରେ। ହେଲା କଲିକତା ରୁ ବାଲେଶ୍ଵର ଆସିଲେ ବାଲେଶ୍ଵରରେ ତିନି ବର୍ଷ ରହିଲେ। ବାଲେଶ୍ଵର ପରେ ଯାଜପୁର ଗଲେ ଯାଜପୁର। ପୁରି ତିନି ବର୍ଷ।
ଆପଣ ବି ବାଲେଶ୍ୱରରେ ବି ଆପଣ ଥିଲେ?
ହଁ ତାପରେ ଭଦ୍ରକରେ। ହଁ ଭଦ୍ରକ ଭଦ୍ରକ ରେ ଫିର ତିନି ବର୍ଷ ରହିଲି। ଫିର ବଡ଼ବିଲରେ ରହିଲି। ଫିର ରାଞ୍ଚି ରେ ରହିଲି ତ ମୁଁ ସବୁ ଜାଗାରେ ରହିଛି ତାପରେ ମୋର ନଣନ୍ଦ ଗୋଟେ ବାରି ପଦାରେ ବାହା ହେଇଛି ତାପରେ ମୋର ସବୁ ରିସ୍ତେତେଦାର ବୌଦ୍ଧ ବଲାଙ୍ଗୀର ଅଁ।
ହଁ ହଁ।
କଳାହାଣ୍ଡି ସବୁ ସେପଟେ ମୋର ରିଲେଟିଭ ଅଛନ୍ତି ତ ମୁଁ ତ ଓଡିଶା ଦେଖିଦେଇଛି ପୁରା।
ହଁ ଆପଣ ତାହେଲେ ଓଡିଶାର ସବୁ ଭାଷା ଜାଣିଛନ୍ତି ଆଉ।
ଆଉ ସବୁ ଭାଷା ବି ଜାଣି ଛି କାହିଁ ନା ସମ୍ବଲପୁର ବରଗଡ ରେ ବି ମୋ ମାଉସୀ ଘର ମୋ ଭଉଣୀ ଘର ଏମ ତି ଆଉ ଆଉ ନୂଆପଡା ଡିଷ୍ଟ୍ରିକ୍ଟ। ସବୁ ଡିଷ୍ଟ୍ରିକଟ ରେ ମୋର ଟଚ୍ ଅଛି ଯାଇ ଯିବା ଆସିବା ଟଚ୍ ଅଛି।
ହଁ ଭଲ ତାହେଲେ।
ହଁ ଆଉ ଏପଟେ ସୁନ୍ଦରଗଡ ଡିଷ୍ଟ୍ରିକ୍ଟ ରେ ମୁଁ ବାହା ହେଇଛି ଏଇଆ ଆଉ।
ସୁନ୍ଦରଗଡ଼ ଆଉ ସମ୍ବଲପୁର ପାଖାପାଖି ଏକା ଭାଷା କହୁଥିବେ?
ସୁନ୍ଦରଗଡ଼ ହଁ ସୁନ୍ଦରଗଡ଼ ସମ୍ବଲପୁରୀ ଭାଷା ଏକା। କିନ୍ତୁ ଆମ ଶାଶୁଘର ଲୋକ ଯାଜପୁରଆ ତ ଯାଜପୁରଆ କ
ଆଚ୍ଛା ଯାଜ ପୁର ହଁ ଯାଜପୁର କଟକିଆ ତ ଏକା ପାଖାପାଖି ଆମ ଭଳିଆ। ଟିକେ ଅଲଗା ତାଙ୍କର ନହେଲେ ଏକାପୁରା।
ହୁଁ ହୁଁ।
ହୁଁ।
କଟକ ଭାଷା ଟା ପୁରା ପିଓର ଓଡିଆ।
ହଁ କଟକ ଟା ପୁରା ପିଓର। ଆମର ବି ସେଇ ଢେଙ୍କାନାଳ ଢେଙ୍କାନାଳ କଟକ ଏକା ପୁରା।
ହଁ ହଁ।
ବାକି କଟକ ଲୋକଙ୍କ ଭାଷା ଗୁରା କଥା ଗୁଡା ତାଙ୍କର ପୁରା। ମାନେ ଲାଗିବ ଯେମିତି ବହି ସେମାନେ ପଢୁଛନ୍ତି।
ହଁ ହଁ ହଁ ପୁରା ବଢିଆ କୁହନ୍ତି ସେମାନେ ଶୁଣିବାକୁ ଭଲ ଲାଗେ।
ହଁ।
ତାଙ୍କର ପୁରା ପ୍ରପର ୱାର୍ଡ ଗୁଡା କହିବେ।
ହଁ ହଁ। ସେଇଟା ଓଡ଼ିଆ ଠିକ୍ ପ୍ରକୃତ ଓଡ଼ିଆ ସେଇଟା ଆଉ।
ହଁ ହଁ।
ହୁ।
ଭଲ ଜାଗା କଟକ ଭଲ ଲାଗେ।
ହଁ ଭଲ ଲାଗେ।
ପୁଅ ମୋର ସ୍କୁଲ ଗଲେ ଦି ଜଣ।
ହଁ କୋଉଥିରେ ପଢୁଛନ୍ତି ସେମାନେ?
ଗୋଟେ ଫୋର କ୍ଲାସ ରେ ଆଉ ଜଣେ ନର୍ସରୀ।
ଆଛା।
ଗଲା ପରେ ମୁଁ ଅଛି ତ ଘରେ, ଘର କାମ ଅଛି କରିବି ଆଉ।
ହଁ, ଆପଣ କେତେ ଦିନି ହେଲା ଜଏନ୍ କଲେଣି ଏଥିରେ?
ଏଇଠି, ଅଛି ବର୍ଷେ ଉପରେ। ଫୋନ ଏ ଫ୍ରେଣ୍ଡରେ ମୁଁ ଜମା ତିନି ଦିନି, ଚାରି ଦିନି, ହେଇଚି ଜଏନ କରିଚି। ମୋର ହଉନଥିଲା, ମୋର ମାନେ
କଣ ପ୍ରୋବ୍ଲେମ୍ ହଉଥିଲା କେଜାଣି ମୋର ହଉନଥିଲା, କିନ୍ତୁ ମୁଁ ବର୍ଷେ ହେଲାଣି କାରିଆ ଆପ୍ ରେ ଅଛି। ଦୁଇ ହଜାର ପଚିଶି ରୁ।
ନାଇଁ ମୁଁ ତ ଏବେ ଜାଣିଲି, ଏବେ ତିନି ଚାରି ତିନି ଦିନ ହେଲା ହିଁ ଜଏନ୍ କରିଛି।
ମୋର ବି ସେଇ, ଫୋନ୍ ଏ ଫ୍ରେଣ୍ଡ ହଉନଥିଲା। ଆଉ ମୁଁ ବି ସିଟିଂ, ସିଟିଙ୍ଗରେ ଛୁଆ ଆଡମିସନ୍ ରେ ବ୍ୟସ୍ତ ହେଇକି ଓ, ଏତେ ଧ୍ୟାନ ବି ଦଉନଥିଲି। ଆଉ ସେ ଧ୍ୟାନ ଦେଲି ଯେତେବେଳେ ଫ୍ରୀ ହେଲି ଏବେ। ଯେ ଦେଖିଲି ଫୋନ ଏ ଫ୍ରେଣ୍ଡ ମୋର ହଉନଥିଲା, ଫେରେ ହେଲା ଏଇ ତିନି ଦିନ ହେଲା ହଉଚି।
ମୁଁ ତ ଏବେ ତିନି ଦିନ ହେ ହେଲା ଜଏନ୍ କରିଚି, ମୁଁ କେତେ ଛଅ ସାତ ଜଣଙ୍କ ସହିତ ହ ତିନି ଦିନ ହେଲା ହିଁ କଲି ଏଇଟା, ମାନେ କାରିଆ ଆପ୍ ଟା ଡାଉନଲୋଡ କଲି ତାପରେ ଏବେ ହିଁ ଜ ଜଏନ୍ କଲି ଏଥିରେ, ଗ୍ରୁପ ରେ। ତାପରେ ସାତ ଆଠ ଜଣଙ୍କ ସହିତ କଥା ହେଇଛି।
ନ ହେଲେ ବି ବହୁତ ହେଇଚନ୍ତି, ମୁଁ ତ କମ୍ ହେଇଚି, କାହିଁ ନା ମୋର ଘର କାମ ରହିଯାଉଚି, ଛୁଆଙ୍କ କାମ ରହିଯାଉଚି, ତାଙ୍କ ପାଠ ପଢା ରହିଯାଉଚି।
ହଁ, ଆପଣଙ୍କର କଲ୍ କରିବା ପାଇଁ ଆସୁଚି, ମୋର ଏଇ ଯାଇଁ ଆସିନି, ନୂଆ କରିଚି ନା, ସେଥିପାଇଁ ମୋର ଏ ଯାଇ କଲ୍ କରିବା ପାଇଁ ଆସିନି।
ଆଛା। ମୁଁ ବି ତ ନୂଆ ଅପଡେଟ୍ ମାରିଲି କିନ୍ତୁ ମୁଁ ପୁରୁଣା ଅଛି କାରିଆ ଏପରେ ମୁଁ ଦୁଇ ହଜାର ପଚିଶ ରୁ ଅଛି, କିନ୍ତୁ ଏବେ ମୁଁ ନୂଆ ହିଁ ମାନେ ମୁଁ କରିଚି, ଆଜ୍ଞା।
ଆପଣଙ୍କ ଶାଶୁ ଶ୍ୱଶୁର ସେଇଠି ରହୁନାହାନ୍ତି?
ନା, ରାଉର କେଲାରେ।
ରାଉରକେଲାରେ ଆପଣ ସମସ୍ତେ ରହୁଚନ୍ତି?
ରାଉରକେଲ ରେ ଆମେ ରହୁଥିଲୁ, ମୁଁ ବି ଥିଲି, ଏଇ ତିନି ମାସ ହେଲା ରାଞ୍ଚିରେ ଆସିଛି।
ଆଛା ଆଛା, ଏବେ ରାଞ୍ଚିରେ ଅଛନ୍ତି।
ହଁ। ବୋଉ ରହୁଚି
ହଁ ହଁ ଠିକ୍ ଅଛି।
ହଁ।